ହ୍ୟାଲୋ।
ହ୍ୟାଲୋ।
କଣ କରୁଚ?
ଏଇଠି ବସିଥିଲି ଆଉ-ଉ-ଉ।
ଆଗ କଣ ମେଘ ଆସିଲାଣି?
ଆ ମୋ ମେଘ ଏତେ ଦିନ ହେଲା ଖରା ଅଛି କାଲିଠୁ ଦେଇଛି ବର୍ଷା ବୋଧେ ହବାର ଅଛି ଦେଇଛି ତ।
ଆମ ଆଡେ ମେଘ ଆସିଲାଣି-ଇ-ଇ।
କିଛି ଖାଇନି ଏମିତି ବସିଚି ସନ୍ଧ୍ୟାବେଳେ ଭାତ ଖା
ଓହୋ।
ତମେ କଣ କରୁଛ?
ମୁଁ ଏଇଠି ପଡିଆରେ ବୁଲୁଛି ଆଉ କଣ କରିବା। ଟୁର୍ଣ୍ଣାମେଣ୍ଟ ଚାଲିଥିଲା ତ ଏବେ ସରିଲା ଜଷ୍ଟ ସରିଲା-ଆ-ଆ। ତାପରେ ନାଇଟି ମ୍ୟାଚଟା ହବ ଏଇଠି ପଡ଼ିିଆରେ ଅଛି।
ନାଇଟି କେତେ-ଏ-ଏ ନେଉଛି?
କଣ?
ନାଇଟ୍ କେତେ ଯାଏ ରହୁଛି?
ନାଇଟ୍ ମ୍ୟାଚ ଆମର ବାରଟା ଗୋଟେ ଯାଏ ହଉଛି।
ଓହୋ।
ରଜ ପାଇଁ ତ ଚାଲିଛି ଆଉ କଣ ପରଦିନ ସେମିଫାଇନାଲ। ଆଜି ସେମିଫାଇନାଲ ଥିଲା ପରିଦିନ ଫାଇନାଲ୍ ହବ।
ହୁଁ ହୁଁ।
ଆଉ ତମର କଣ ସେଇଆଡେ ରଜ ସେଲିବ୍ରେସନ୍ କଣ ଚାଲିଛି ଏବେ?
ସେମିତି। ଆ ରଜ ସେଲିବେସନ୍ କିଛି ନାଇଁ ରଜ ସେଇ ରଜ୍ ସେଲିବେସନ
ରେ ରଜମେଳା ପଡି଼ଥିଲ
ରଜ ସେଲିବେସନ ମାନେ ଏ ଏ ତ ଆମେ ଯୋଉଠି ରହିଛୁ ନାଇଁ ଦୂରରେ ଅଛି ଆଉ।
ଓହୋ।
ହଁ ସେ ଦୂରରେ ଅଛି ତ ଅ-ଅ-ଅ କାଲି ରଜ କାଲି ଯଦି ହବ ଯାଇପାରେ ଆଉ।
ମୁଁ ଶୁଣିଥିଲି ଯେ ମୁଁ ଦେଖିଥିଲି ବି ରଜ ମେଳା ପଡୁଛି ଗୋଟେ।
ହଁ।
ହ ମୁଁ ସେଇଥିପାଇଁ ପଚାରିଲି କାଳେ-ଏ ଯାଇଥିବ ଆଜିଠୁ ଷ୍ଟାର୍ଟ ହେଇଗଲାଣି ତ।
ହଁ ଆଜି ନୁହେଁ ପାଞ୍ଚ ତାରିଖ ରୁ ହେଲାଣି।
ଆଜି ମୋ ସାଙ୍ଗରେ ଆଇଥିଲା ଯେ ଫୋନ କରିକି କହିଲା କହିଲା ରଜ ହେଲାଣି ଆଉ ଆସିବୁନି କି।
ହୁଁ ହୁଁ ହୁଁ। ପାଞ୍ଚ ତାରିଖରୁ ହେଲାଣି, ଏ ପାଞ୍ଚ ରୁ ସତର ଜାଙ୍କେ ହବ ଆଉ। ଅ ହଁ, ଏଇ ଫୁଲ ଗଛ
ମୁଁ କହିଲି ତମେ ତାହେଲେ ରଜ କୁଇନି ଆଉ ନୁହଁ କି।
ସବୁ ଝିଅ ପିଲାମାନେ ତାଙ୍କର ରଜ।
ଆମ ଦିଦି ରଜ କୁଇନି ହେଇଯିବେ ଆଉ କଣ।
ହଁ। ଆଉ ଭଲ, ଖାଇଛୁ କଣ? ହଁ, ତମ ଦିଦି ନା ଆଉ। ଆ ଦିଦି ନା କଣ?
ହାଁ।
ଦିଦି ନା କଣ?
ତମ, ତମ ନା ମୁଁ କେମିତି ଜାଣିଲି ଆଉ।
ମୁଁ ଦିଦି ଡାକୁୁଛି ଆଉ ନା ଧରିକି କଣ ଏଟା ବଡ ଦିଦିଙ୍କ ନା ଧରିକି ଡାକିବିକି।
ହୁଁ, ଆଉ ଯୋଉ ଖାଇଛୁ କଣ?
ଖାଇଛି ସେମିତି ଜଳଖିଆ ଏବେ କରିଥିଲୁ ଫାଷ୍ଟଫୁଡ୍ ହେରିକା ଖାଇଥିଲୁ ଆଉ।
ହୁଁ
ସାଙ୍ଗମାନେ ଆସିଲେତ କହିଲେ ଫାଷ୍ଟ ଫୁଡ୍ ହେରିକା ଖାଇବା ଚାଲ ଖାଇଦେଇଛୁ ଆଉ।
ହଁ,
ନାଇଁ ଡେଲି ନୁହଁ ବ ଆଜି ସେ ସାଙ୍ଗମାନେ ଆସିଲେ ତ! କହିଲେ କୋଉଦିନ ହେଲା ଦଉନୁ, ଆଉ ଯାଇକି ରହିଥିଲୁ ହିଆଡେ ଆଉ ଗାଁକୁ ଆସିଛୁ ଏବେ ଦେ। ଖାଇବାକୁ।
ଓହୋ। ତମେ କୋଉଠି ରହିଥିଲ କି?
ନୟାଗଡ଼ରେ ରହିଥିଲି।
କୋଉଠି?
ନୟାଗଡରେ ଥିଲି।
ଏବେ କୋଉଠି ଅଛ?
ଏବେ ଏଇଠି ଗାଁ ରେ ବା।
ଓହୋ ନୟାଗଡରୁ ତ ନୟାଗଡ ଗାଁରେ ରହୁଥିଲ, ଟିକେ ଦୂରରେ ନାଁ କି।
ହୁଁ, ଏବେ ଏଇ ତିନି ଦିନ ହେଲା ଗାଁକୁ ଆସିଛିମ।
ଓହୋ, ସେଇଠି ପଢା ପଢି ବଧେ।
ପଢାପଢି ନାଇଁ ଏଇ ଯାଇଥିଲି ଡେମୋ କରିବା ପାଇଁ। କମର୍ସ ର। ଆଉ କମର୍ସ।
ଓହୋ, ତମେ କମର୍ସରେ କଣ ପଢ଼ୁଛ?
କମର୍ସ କରିବି ଭାବୁଛି ଏବେ।
ହଁ ହଁ, ଠିକ୍ ଅଛି କର କର।
ସେ ତମେ ଆଉ ତ ତମେ ଯୋଉ କହିଥିଲ ଡିପ୍ଲୋମା କରିବାକୁ ଅଧିକ ପଇସା ହେଇଯାଉଛି। ଡିପ୍ଳୋମା ଘରେ ଘରେ ମନା କଲେ ଭାଇ ବି ମନା କଲା କହିଲା ଭଲ ନାଇଁ କରନି ଏବେ। କମର୍ସ କରି ସାରିଲା ପରେ ଡିପ୍ଲୋମା କରିବୁ।
ହଁ, କମର୍ସ ରେ ହେମିତି କିଛି ନାହିଁ ହେଲା ଡରିଆର ବି କିଛି ନାହିଁ କି କିଛି ନାହିଁ। ପାଠ ପଢ ଭଲ ତ ଆଉ ଆଉ ଡିପ୍ଲୋମା କରିକି କଣ
ଚି ଏବେ କରିଦେ କମର୍ସ କରିଦେ ଆଉ ଦି ବର୍ଷ ତ କମର୍ସ ପଢିବ ତିନି ବର୍ଷ ଆ ଡିପ୍ଲୋମା ହେଲା ଆଇଡିଆ କରିବ ଆଉ
ତମର ଏବେ କଣ ସରିଲା କି ଟେନ୍ଥେ ହେ
ନାଇଁ ନାଇଁ
ପ୍ଲସ୍ ଟୁ
ପ୍ଲସ୍ ଟୁ ସରିଲା
ଆର୍ଟସ କରଥ ନା
ଆର୍ଟସ୍ ପଢୁଥିଲି
ହଁ କମର୍ସ କରିଦିଅ ଆଉ ଯଦି କମର୍ ନକହିବ ନହେଲେ କମର୍ସ ନ କରିକ ଅଲଗା ଲାଇନି ରେ ପଢିଦେବ ବେଟର ଭଲ
ଭାଇ କହିଛି ଆଉ କଣ କରିବା ଭାଇ କହିଛିମ କଥା ମାନିବାକୁ ପଡିବ ଆଉ
ହୁଁ
ବଡ ହେଇନା ସେ ଜାଣିଛି ସବୁ କଥା ମୁଁ ଆଉ କଣ ଜାଣିଛି ପଢା ବିଷୟରେ ସେ ମୋଠୁ ଯାହାହେଲେ ଆଗ ବଢିଛି ସବୁ ଜାଣିଛି ଏଇଥିପାଇଁ କହିଲା କରିଦି
ହଁ ହଁ
ସେ ତ କାଲି ଯାଇଥିଲା ଗାଁକୁ ଆଜି ଆଉଥିଲା ଆସିଛି ଏବେ
ଏବେ ଆସ
ଆଜି ଆସଛି ଗାଁକୁ ଏଠିକି
ହୁଁ ସେ ମାମୁଁ ଘରକୁ ଘର ମାମୁଁ ଘର କୁ ଘର ଆଉ
ହଁ
ହଁ ତାକୁ ସେଠି ବାନ୍ଧିକି ରଖି
ବାନ୍ଧି ନାଇଁ ତା ଇଚ୍ଛା ହେଲେ ଯାଉଛି କେତେବେଳେ ଘରକୁ ନହେଲେ ଏଇଠି ରହିଯାଉଛି ସମ
କଲ ନା ଆଉ
କାହିଁ କେତେ ଦୂର ଯେ ଏଇଠି ତ ପାଖରେ
ହଁ
ଦି କିଲୋମିଟର କି ତିନି କିଲୋମିଟର ହବ ଏଇଠୁ ପାଖରେ
ହଁ
ଫର
ଆଉ ଦେହ ପା ସବୁ ଭଲ ଅଛି ଅ ମଉସା ମାଉସୀ ଙ୍କର
ହଁ ସମସ୍ତ ଙ୍କ ଦେହ ଭଲ ଅଛି
ତମେ ଭାଇ ଭଉଣୀ କେତେ ଜଣ?
ମ୍ ମୁଁ ଜଣେ ବା
ଓ ହୋ
ମହେଶ କଟିଆ
ହ ଓ
ଆ ତମର କଣ ନେଟାର୍ ପ୍ରୋବ୍ଲେମ ହଉଛି କି
ହଁ ଟିକେ ଟିକି ବୋଧେ ଆଉ
ମାନେ ସ୍ମାର୍ଟ ସିଟିରେ ରହିି ତମ ନେଟର୍ ପରବମ ଆମ ଗାଁରେ ରହିକି ନେଟାର୍କ
ବହୁତ ଟିକେ ଟିକେ ଆଉ ବହୁତ ନାହିଁ ଟିକେ ଟିକେ
ତାର ରେ ବି ଢେର ଚଲଉଛନ୍ତି ନେଟୱାର୍କ ସେଥିପାଇଁ ସ୍ଲୋୁ ଆଉ
ହଁ ଏମିତି ସ୍ଲୋ ଯାହା ଯାହା ତା ସାଙ୍ଗରେ ବି କଣ କହିଲ ଯୋଉ ଡାଟା ଇସୁ।
ହୁଁ। ଏବେ ତ ବେଳେବେଳେ ଜିଓ ନେଟୱର୍କ ରହୁନି।
ହଁ।
ଆଉ ଯାଅ ତ ବେଳେବେଳେ ଜିଓ ନେଟୱର୍କ ବି ରହୁନି ଏବେ।
ହଁ। ରାତିରେ ଖେଳ ସରିବ କେତେବେଳେ?
ଉଁ
ରାତିରେ ଖେଳ ସରିବ କେତେବେଳେ?
ରାତିରେ ମୁଁ ଏଇନା ଘରକୁ ଆସିବା ଆମର ସରିଲାଣିି ମ ତାଙ୍କ ବାହାର ପିଲାଙ୍କର ଚାଲିଚି।
ସିଏପିମାନେ ତାପରେ ସରିବ କେତେବେଳେ?
ସରିବ ଏଗାରଟା, ବାରଟା ରେ।
ମାନେ ସବୁଆଡେ ନା ଖାଲି ତମ ଗୋଟେ ଆଡେ?
ଆମର ଟୁରନାମେଣ୍ଟ ଚାଲିଛି ଆମ ଗାଁରେ ଏଟା ଡାକିଛନ୍ତି ସବୁ ଆଡୁ।
ଓ
ଚଉଦଟା ଟିମ୍ ଡାକା ହେଇଛି ସେ ବାହାରୁ ଆଇଛନ୍ତି।
ଆଚ୍ଛା।
ଆମେ ଡାକିଛୁ ସେ ଆସନ୍ତି ଖେଳିବା ପାଇଁ ଆମର ସରିଲାଣି ତାଙ୍କର ଚାଲିଛି ଏବେ। ପହରଦିନ ଫାଇନାଲ ହବ ଆଜି ସେମି ହଉଥିଲା ଆଉ।
ହଁ। ଓହୋ।
ଆମେ ତ ଫାଇନାଲରେ ଅଛୁ ଯିଏ ଜିତିବ ଆମ ସହିତ ଖେଳିବ ଆଉ।
ହୁଁ।
ଆଉ କଣ କହୁଥିଲ?
କିଛି ନାହିଁ ଏଠି ତ କଣ ବୋରିଂ ଲାଗୁଛି ଏ ବସିଛି ଆଉ କଣ କରିବି।
ବୋରିଂ ଲାଗୁଛି।
ହଁ ବହୁତ ବୋରିଙ୍ଗ
ଯାଉନ ତମ ପାର୍କ ଫାର୍କ ଥିବ ପାଖରେ ବୁଲିକି ଆଇବ ଭାରି।
ପାର୍କ କହିବା ଯୋଉ ଥଣ୍ଡା ଫଣ୍ଡା ହେଇଯାଇଛି କାନ ପେନ୍ ହଉଛି।
ଓହୋ। ମେଡିସିନ ଖାଇନ କି?
ମେଡିସିନ ଖାଇଲି। କି ଖରାରେ ଦିନ ଅଳେ ଯାଉଛି ଏ ଆଉ କେତେଳେ ଯାଇକି ଆଣିକି ମେଡିସିନ ଖାଇବି ଆଉ।
ହୁଁ।
ହୁଁ। ତୁ କଅଁ ଖାଇଛୁ?
ମୁଁ କହିଲି ଏଇ ଫାଷ୍ଟଫୁଡ ଖାଇଥିଲି ଆଉ କିଛି ନା।
ହଁ ସେ କେତେ ଜଣ ସାଙ୍ଗ ମାନେ ଯାଇକି ବୁଲାବୁଲି କରିକି ଫାଷ୍ଟଫୁଡ ଖାଇକି ଆସିଛ?
ସାଙ୍ଗମାନେ ମତେ ଡାକିଲେ ବୁଲା ନୁହଁ ମ ଡାକିଲେ କହିଲେ ତୁ କେତେ ଦିନ ପରେ ଗାଁକୁ ଆସଛୁ ଖାଇବାକୁ ଦେ।
ଓହ। କେତେ ଜଣ କି?
ଏଇ ପାଞ୍ଚ ଛଅ ଜଣ।
ଓହୋ ହଁ ଭଲ ଭଲ ଭଲ।
ସେ ବି ଦଉଛନ୍ତି ଆଉ ମୁଁ ନଦେଲେ ସେ ଖରାପ ଭାବିବେନି।
ହଁ ସେମିତି କେମିତି ଏମିତି ଭଲେ ପୁଅ ପିଲାମାନେ ତ ଭଲ ନା ସେମାନେ ବୁଲାବୁଲି କରିକି ଏଞ୍ଜୟ୍ କରିବେ ମଜାମସ୍ତି କରିବେ ସବୁ କରିବେ ଆସିବେ ଆଉ।
ଆଉ କଣ ଝିଅ ପିଲା ଏ କଣ ମଜା ମସ୍ତି କରିପାରୁନାହାନ୍ତି?
ନା।
ଆମକୁ ଲାଜ ଲାଗିବା କଥା ଆମକୁ ଘରେ ପଇସା ମାଗିଲେ ଆମକୁ ଲାଜ ଲାଗୁଛି। ତମେ ତ ଏମିତିରେ ମାଗି ଦଉଥବ
ହଁ ମୁଁ ତ ସବୁବଳେ ଏତେ ବଡ ହେଲିଣି ସବୁବଳେ ଘରୁ ପଇସା ମାଗୁଚି।
ଆମକୁ ମାଗିଲେ ଲାଜ ଲାଗୁଚି ଘରେ କହୁଚନ୍ତି ଏତେ ବଡ ହେଲୁଣି ପଇସା ଫଇସା ଇନକମ କରୁନ।
ଜିଦି କରିକି ରଜରେ ପଇସା ଦିଅ ଦିଅ ଦିଅ ଦିଅ ଆଉ ଯାଇକି ପଇସା ମାଗିକି ପନ୍ଦରଶହ ଟଙ୍କା ଶାଢ଼ୀ ଧରିକି ପଳେଇଆସିଥିଲି
ଗୋଟେରେ କଣ ହବ କି ସବୁଦିନ ସବୁଦିନ ନୂଆ ନୂଆ ପିନ୍ଧିବନା ଗୋଟେ ଆଉ।
ହଁ ଆଉ ଝିଅପିଲାରା ନା ହଁ ଝିଅ ପିଲାଟା ମାଗିଲେ ଦେଇଦିଅନ୍ତି ଘର ଲୋକ
ସବୁଦିନ ଗୋଟେ ଗୋଟେ ନୂଆ ପିନ୍ଧା ହବ ନା ଆଉ।
ହଁ। ସେୟା ଆଉ
ହୁଁ କାଲି ତାହାଲେ ରଜ ସେଲିବେସନ ହୋଉଚି।
ହଁ କିନ୍ତୁ ରୁମ ଭିତରେ ଭିତରେ ହଁ ଆଉ ଆ
ରୁମ୍ ଭିତରେ ହଉଚି?
ହେ ରୁମ ଭିତରେ ରୁମ ମେଟ ମାନେ ତ ଦି ଜଣ ଖଣ୍ଡେ ଅଛନ୍ତି ଆ ମୁଁ ଏମତି କଣ ବନେଇକି ଗୋଟେ ଖୁସିରେ ଖାଇଦବୁ ଆଉ କଣ କଣ ଗୋଟେ ବନେଇକି ଖୁସିରେ ଖାଇଦବୁ
ନାଇଁ ଦେ ମତେ ଦେଖି ଦେ ଭଏସ ହଁ ଆଉ କଣ କରୁଚ?
ଏ ବସିଚି ବା।
ବସିଚ?
ହୁଁ।
ଆଉ କାଲି ତାହାଲେ ରଜରେ ସଜ ବାଜ ଆଉ ରଜ କୁଇନ ନୁହୁଁ କି?
ହଁ ରଜ କୁଇନ୍।
ହଁ ତାହାଲେ ଶାଢୀ ପିନ୍ଧ ଆଉ ଘରୁ ମାଗିଚ ପଇସା ଆଉ।
ହେ ହେ ହଁ ବା ହଁ। ଅହୋ ହଉ ଠିକ ଅଛି ରଖୁଚି।
ହଁ ହୋଉ।
ହଉ।